ହାଲୋ।
କଣ କରୁଚନ୍ତି।
କିଛି ନାଇଁ ବସ୍ଚି ଆପଣ କଣ କରୁଚନ୍ତି।
ଏଇ ବସ୍ଚି ଆଉ ଆଉ
ଆଉ ଖାଇବା ପିଇବା ସରିଲାଣି।
ହଁ ଖାଇବା ପିଇବା ସଇଲାଣି ଆଉ ଖାଇ ମାନେ ରାତିର ଖାଇବା ସରିନି। ବାକି ଏବେ ଇଭିନିଂ ଟାଇମ ଖାଇବା ଟିକ ଶଇଲାଣି ଆଉ।
ଆଚ୍ଛା।
କଣ କରୁଛନ୍ତି।
ବସିଚ୍ ଆଉ କଣ କରିବି କିଛି ଖାଇନୁ ଚାହା ପିଇଥିଲୁ ଚାହା ଏମିତି ଚୁଡ଼ା ଏମିତି ଖାଇଥିଲୁ ଆଉ।
ଅଁ ଆଉ ପଢ଼ାପଢ଼ି କେତେ ବାଟ ଗଲା।
ପଢା ପଢି ମୁଁ ତ ଏବେ କିଛି ପଢୁନି ମୋ ପଢା ସରିଗଲାଣି।
କଣ କରୁଥିଲ କି?
ମୁଁ ହୁ ଓଟି ଟେକ୍ନିସିଆନ୍ ଗୋଟେ କୋର୍ସ କରୁଥିଲି।
ଓହୋ ମାନେ ଓଟି ଟେକ୍ସ କଣ ଅ ସେଟା।
ଓଟି ଟେକ୍ନିସିଆନ୍!
ମାନେ ତା ମାନେ ସେଇଟା କଣ ବେନିଫିଟ କଣ ଅଛି ସେଇଟା ପଢିଲେ ମାନେ ବେନିଫିଟ୍ କଣ।
ନର୍ସିଂରେ ଯେମତି ଛୁଆ ନର୍ସିଂ ଟ୍ରେନିଂ ନେଉଛନ୍ତି
ହଁ।
ସେମିତି ଆମେ ଓଟି ଉପରେ ଟ୍ରେନିଂ ନେଉ ଅପରେସନ୍ ବେଳେ ରହୁ ଡକ୍ଟରମାନଙ୍କ ସହିତ ଆଉ।
ମାନେ ଗ ସେଠି କାମ କଣ ହୁଏ।
କାମ କଣ କି ଡକ୍ଟର ମାନେ ଯେତେବେଳେ ସର୍ଜରୀ କରନ୍ତି
ହଁ।
ସେତେବେଳେ ଆମେ କୋଉ ସ୍କ୍ରୁ ଟା କୋଉ ଜାଗାରେ ଲାଗିବ କି କୋଉ ଇନସ୍ ଷ୍ଟ୍ରୁ ମେଣ୍ଟଟା ଦରକାର କୋଉଥି ପାଇଁ ସେଇଟା ଆମେ ଡକ୍ଟର ମାନଙ୍କୁ ଦଉ ଆଉ।
ହ ମାନେ ସେଇଠି ରହିକି ଯୋଉ ଆମେ ନର୍ମାଲି କଣ ଆମେ ସେଇଟା କଣ ଆମେ ରିଏଲରେ କେବେ ଦେଖିନୁ ଆପଣ ଯେହେତୁ ପଢିଛନ୍ତି ସେ ପାଠ ତ ସେଇଟା ଜାଣିଛନ୍ତି ନା ସେଇ ତ ସେଇ ଯୋଉ ଆମେ ନାର୍ମଲି କଣ ଟିଭିରେ ଏଇ ସୂ ମାନେ ଦେଖିଛୁ ଏଇଟାକୁ ନା କିନ୍ତୁ ସ ତରେ ଏଇଟା ଏମିତି ଏତେ ଲୋକ ମାନେ ଏତେ ଲୋକ ଥାଆନ୍ତି ତା ଭିତରେ ସେ ଓଟି ଭିତରେ।
ହଁ ଓଟି ଭିତରେ ପାଖାପାଖି ଛଅ ସାତ ଜଣ ଲୋକ ରୁହନ୍ତି।
ହଁ ମାନେ ଯୋଉମାନେ କି ସେ କାମରେ ଇଏ ଥିବେ ଆଉ। ସେମାନେ ଡକ୍ଟର ରୁହନ୍ତି ଆଉ ହଁ!
ତମର କଣ କି ଦି ଜଣ ଫାର୍ମାସିଷ୍ଟ ରୁହନ୍ତି। ଦି ଜଣ ଓଟି ଟେକ୍ନିସିଆନ ରୁହନ୍ତି।
ହଁ!
ସର୍ଜନ ଦି ଜଣ ରୁହନ୍ତି। ଆଉ ଷ୍ଟାଫ୍ ନର୍ସ ହିସାବରେ ଜଣେ ରୁହନ୍ତି ଆଉ।
ସମସ୍ତଙ୍କ କାମ ଅଲଗା ଅଲଗା ଥାଏ।
ହଁ ସମସ୍ତଙ୍କ କାମ ଅଲଗା ଯେମିତି ଆମେ ଅଟି ଟେକ୍ନିସିଆନ କଣ କରୁ କି ଡକ୍ଟର ମାନଙ୍କୁ ଡକ୍ଟର ମାନଙ୍କ ସହିତ ଆମେ ଅପରେସନରେ ରହୁ।
ଅ ହଁ।
ମାନେ ଅପରେସନର ଫାଷ୍ଟ ରୁ ଲାଷ୍ଟ ଯାଏଁ ଆମେ ଡକ୍ଟରମାନଙ୍କ ସହିତ ରହି ସେ ଅପରେସନ୍ଟା ଆମେ ବି କରୁ। କହିଦେଲେ ଯେ ଭୁଲ ହବନି ଆମେ ବି କରୁ।
ହଁ ଆଉ ଯୋଉ ରହିଲେ ଯୋଉ ଦି ଜଣ ଆଉ କିଏ ରହିଲେ କହୁଥିଲେ ଏବେ।
ଫାର୍ମାସିଷ୍ଟ ରୁହନ୍ତି ସିଏ କଣ କି ତାଙ୍କର ମେଡିସିନ କଣ ଦରକାର ଏମରଜେନ୍ସି ମେଡିସିନ ତାପରେ ଇଞ୍ଜେକ୍ସନ ଲୋଡ କରନ୍ତି ସେମାନେ। ତାପରେ କେତେବେଳେ ଯୋଉ ଆଉ ଯୋଉ ଷ୍ଟାଫ ନର୍ସ ଜଣେ ଯିଏ ରହିଲେ।
ହଁ।
ସିଏ କଣ କରନ୍ତି କି ତାଙ୍କୁ ଯେତେବେଳେ ଧର ରୋଗୀର କଣ ଅସୁବିଧା ହେଲା ନିଶ୍ଵାସ ନେଇ ପାରୁନି କିଛି ଅସୁବିଧା ହଉଚି
ହଁ!
ସେତେବେଳେ ନର୍ସ ମାନେ ତାଙ୍କ କାମ କରନ୍ତି ଆଉ!
ହଁ ହଁ ନ ଅ ମାନେ ନର୍ସ ମାନଙ୍କର ସେ ଟାଇମ ଟା କାମ ଆଉ।
ଆଜ୍ଞା ନର୍ସ ମାନ ତ ବିଶେଷ ସେଠି କିଛି କାମ ନଥାଏ।
ହଁ।
ଯେହେତୁ କିଛି ଜରୁରୀ କାଳୀନ ପରିସ୍ଥିତି ହେଲେ। ସେ କଣ କରିବେ ସେଇଥିପାଇଁ ରହନ୍ତି ଆଉ।
କିନ୍ତୁ ଡକ୍ଟର ତ କମ୍ପଲସରି ଆଭେଲେବୁଲ ରହିବେ ସେଠି। ଯେହେତୁ ଡକ୍ଟର ହଁ ଅପରେସନ ହବ କେମିତି ହଁ ଠିକ କଥା। ଓହୋ ମାନେ ସେଇଟା କୋର୍ସ ହେଇିଲାଣି ଆପଣଙ୍କ?
ଆଜ୍ଞା ସେଇଟା ଗୋଟେ ଗୋଟେ ବର୍ଷର କୋର୍ସ ଥିଲା।
ହଁ।
କିନ୍ତୁ ଆମର କୋର୍ସ ସରୁ ସରୁ କେତେବେଳେ ଦି ବର୍ଷ ହେଇଗଲା ଆମେ ଜାଣିପାରିଲୁନି।
ହଁ ମାନେ ସେ ଟାଇମରେ ସେ ଯେତେବେଳେ ଆପଣଙ୍କୁ ଶିଖା ହଉଥିଲା ସେଇଟା କଣ ପୁରା ମାନେ ଆପଣ କେ ମାନେ କୋଉ ଟାଇପର ଇଏ କରୁଥିଲେ ମାନେ ଷ୍ଟା ଟିଂ ଆପଣଙ୍କୁ ପୁରା ସେ ଓଟି ଭିତକୁ ନିଆଗଲା ନା ନାଇଁ ନର୍ମାଲ ଟାଇମରେ ଧୀରେଧୀରେ କରିକି ନିଆଗଲା।
ନା ନା ଫାଷ୍ଟ ତ ଆମକୁ ଛଅ ମାସ ଟୋଟାଲି ଯେମିତି ପାଠ ପଢା ଯାଏ ସେମିତି ପାଠ ପଢା ହେଲା। ହଁ ଥିଓରି କ୍ଲାସ୍ ଟୋଟାଲି ଖାତା ବହିରେ ପାଠ ପଢ଼ା।
ହଁ।
ଆମକୁ ସିଏ ଏମତି ଜଣେଇ ଦେଲେ ଶରୀରର କୋଉ କୋଉ ଅଙ୍ଗ କଣ କାହାର କାମ କଣ ସବୁ ବିଷୟରେ ଜଣେଇଦେଲେ।
ହଁ।
ତାପରେ ଛଅ ମାସ ଆଠ ମାସ ପରେ ଆମକୁ ହସ୍ପିଟାଲ କୁ ଛଡା ହେଲା।
ମାନେ ହସ୍ପିଟାଲ କୁ ଯାଉଥିଲେ।
ଆଜ୍ଞା ସେଠି ଡିଉଟି ପଡୁଥିଲା ଆମର ମାନେ ପ୍ରାକ୍ଟିକାଲ ପାଇଁ।
ପ୍ରାକ୍ଟିକାଲ ହଉଥିଲା ସେଠି ଏଇ ସବୁ ଆଉ ଓଟି ଭିତରକୁ ଏମତି ପ୍ରାୟ ଆପଣ କେତେଟା କେସ୍ ହ୍ୟାଣ୍ଡେଲ କଲେଣି?
ନାଇ ନା ସେମିତି କେସ୍ ହ୍ୟାଣ୍ଡଲ କରିବାକୁ ଆମକୁ ଦିଅନ୍ତିନି ଯେହେତୁ ଆମେ ଷ୍ଟୁଡେଣ୍ଟ ଥିଲୁ ନା।
ହୁଁ।
ତ ଅପରେସନ୍ ବେଳେ ଆମକୁ ଦିଅନ୍ତିନି।
ହଁ ଅପରେସନ ବେଳେ ସେଇଟା ଦିଅନ୍ତିନି ମାନେ କିନ୍ତୁ ଆପଣ ସେଠି ପ୍ରେଜେଣ୍ଟ ରୁହନ୍ତି।
ହଁ ପ୍ରେଜେଣ୍ଟ ରହି ଆମେ ଖାଲି ଦେଖୁଯେ ଭାଇ ମାନେ କେମିତି କାମ କରୁଛନ୍ତି କେତେବେଳେ କଣ ଟା ଦରକାର ହଉଛି।
ହଁ। ସେଇ ଯୋଉ ମାନେ କଣ କହିଲେ ମୁଁ କହିବା କଥା କି ମାନେ କଣ ସେ ଯୋଉ ଜିନିଷ ସବୁ ମାନେ ୟୁଜ ହୁଏ। ସେ ସବୁ ମାନେ ତାର ସବୁ ନାଁ ବି ଜାଣିଥିବେ ଆପଣ ନା। ସବୁ କୋଉ କୋଉ ଜିନିଷ ସବୁ ୟୁଜ ହୁଏ ଆମେ ତ ନର୍ମାଲି କେବଳ ଟିଭିରେ ହିଁ ଦେଖିଛୁ ନା। ସବୁ ଜିନିଷ ଆମେ ତ ଆପଣ ସେଇଟା ରିଏଲରେ ଦେଖୁଥିବେ ନା।
ଆଜ୍ଞା ଆଜ୍ଞା। ସେଠି ତ ଫାଷ୍ଟ ତାର ମୁଖ୍ୟ ଜିନିଷ ହଉଛି ଗାଉନ। ଯୋଉଟା କିି ଡକ୍ଟର ଆଉ ଓଟି ଟେକ୍ନିସିଆନ ପିନ୍ଧନ୍ତି।
ହୁଁ।
ସେଇଟା ପିନ୍ଧିଲା ପରେ ସେମାନେ ପୁରା ଷ୍ଟେରାଇଲ ହେଇଯାନ୍ତି ମାନେ ତାଙ୍କ ଦେହରେ କିଛି ଜୀବାଣୁ ରୁହେନି।
ଓହୋ ସେଇଟା ପିନ୍ଧିଲେ ମାନେ ଜୀବାଣୁ ଯ ମାନେ ଟୋଟାଲି ମାନେ ଅଫେକ୍ଟ କରେନି ତାଙ୍କୁ ଆଉ। ସେଥିପାଇଁ ସେଇଟା ୟୁଜ୍ କରନ୍ତି ସେମାନେ।
ହଁ ସେଇଟା ପୁରା ଷ୍ଟେରାଇଲ ହେଇକି ଆସିଥାଏ ନା ତ ତା ଭିତରେ ସିଏ ତାପରେ ଆଉ କାହାକୁ ଛୁଅନ୍ତିନି ତାଙ୍କ ହାତରେ।
ମାନେ ସେ ଟଚ ବି କରନ୍ତିନି କାହାକୁ।
ନା ଟୋଟାଲି ସେ ହାତ ଧୋଇକି ଆସନ୍ତି ପୁରା ସ୍କ୍ରବିଂ ହୁଏ। ଧୋଇକି ଆସନ୍ତି ଭିତୀ ତ ରକୁ ତାଙ୍କୁ ଗ୍ଲୋଭସ ପିନ୍ଧା ଯାଏ ସେ ଗ୍ଲୋଭସ ପିନ୍ଧନ୍ତି।
ଓହୋ।
ତାପରେ ଇନଷ୍ଟ୍ରୁମେଣ୍ଟ ଯୋଉଁ ଖୋଲା ହୁଏ
ହଁ।
ସେଇଟା ବି ଟୋଟାଲି ବାହାର ସେମାନେ ଛୁଅନ୍ତିନି।
ଟୋଟାଲି ମାନେ ଛୁଇଁବେନି।
ନା ତାଙ୍କ ପାଖରେ ଆଉ ଜଣେ ଯିଏ ଥିବେ ସିଏ ସେ ବକ୍ସ ଟା ଖୋଲିଲା ପରେ ସିଏ ଭୀ ତୀରୁ ଇନ୍ଷ୍ଟ୍ରୁମେଣ୍ଟ ନିଅନ୍ତି।
ହଁ ହଁ।
ଇଷ୍ଟ୍ରୁମେଣ୍ଟ ନିଅନ୍ତି ତାପରେ ସେ ଗୋଟେ ଟ୍ରଲି ଥାଏ।
ତାଙ୍କର
ହଁ ଅପରେସନ ରେ ଗୋଟେ ଟ୍ରଲି ଥାଏ। ସେ ଟ୍ରଲି ଉପରେ ଫାଷ୍ଟ ପଡ଼େ ମାନେ କପଡ଼ା ପଡ଼େ।
ହଁ କଣ ପାଇଁ?
କପଡ଼ା ଷ୍ଟଲି ଟା ଅନଷ୍ଟେରାଇଲ ନା ମାନେ ସେଇଟା ଜୀବାଣୁ ଥିବେ।
ଓହୋ ସେଥିପାଇଁ ସେ କପଡା ଟା ପ ପକିଲେ ସେ ଯୁ ମାନେ ସେ କପଡା ଟା କଣ ଜୀବାଣୁ ରହିବନି ସେ କପଡାରେ?
ନା ସେ କପଡା ଟା ପୁରା ଶୁ ୱାସ ହେଇକି ଆସିଥାଏ। ପୁରା ସେ କପଡା ଟା ସିଏ ପକେଇ ସାରିଲା ପରେ ତା ଉପରେ ଗୋଟେ ଗୋଟେ କରି ଜିନିଷ କାଢିକି ଥୁଅନ୍ତି। ମାନେ ଯାହା ସବୁ ଦରକାର ଅପରେସନ ରେ ସବୁ ଥୁଅନ୍ତି।
ଆବୁ ହଁ ହଉ ମାନେ ସେଇଟା ପକେଇ ସାରିଲା ପରେ ମାନେ ସବୁ ଜିନିଷ ରଖନ୍ତି ଆଉ। ତଥାପ ମାନେ କଣ ମାନେ ଆଉ କଣ ସବୁ ୟୁଜ୍ ହୁଏ ତା ଦେହରେ?
ୟଜ ମାନେ ସେଠି ତ ପ୍ରାୟତ ସବୁ କଇଁଛି ଉ ଉପରେ ଜିନିଷ ଥାଏ ତାପରେ ବ୍ଲେଡ ଥାଏ।
ହଁ ସେ ଯୋଉ ସର୍ଜରୀ ମାନେ କୋଉ କୋଉ ସର୍ଜରୀ ହୁଏ?
ସର୍ଜରୀ ମାନେ ଏମିତି ଷ୍ଟୋନ ଅପରେସନ ହଉ
ସେଇଟା ଆପଣ ପୁର ଦେଖିଥିବେ ନା ଷ୍ଟୋନ କେମୀତି ଅ ଅପରେସନ ହଉଛି କଣ ନାଇଁ ପୁରା ଲାଇଫି ଆଉ ଆପଣ ଦେଖୁଥିବେ ଆଉ।
ଆଜ୍ଞା ତାପରେ ବ୍ରେନରେ କିଛି ସର୍ଜରୀ ହଉ।
ହଁ।
ଆଉ ଅର୍ଥୋପେଡିକ ମାନେ ଆଣ୍ଠୁ ଗଣ୍ଠିରେ କୋଉଠି ଯଦି ହାଡ ଭାଙ୍ଗି ଯାଇଥିବ ସ୍କ୍ରୁ ଲଗା ହୁଏ।
ଅ ହଁ।
ଏମିତି ବହୁତ ସର୍ଜରୀ ହୁଏ।
ମାନେ ବହୁତୁ ପ୍ରକାର ସଜ ହଁ କୁହନ୍ତୁ।
ହଁ ରବିବାରରେ ତାର ଗୋଟେ ମାନେ ସ୍ପେଶାଲ ସର୍ଜରୀ ହୁଏ କଣ କି ଓପନ ହାର୍ଟ ସର୍ଜରୀ ମାନେ ପୁରା ହା ଛା ତିଟା ଖୋଲା କି ହୃଦପିଣ୍ଡ ଟା ଖୋଲା ହେଇ
ମାନେ ସେଟା ପୁରା ଖ ଦେଖିନାହାନ୍ତି ଆପଣ?
ନାଇଁ ନାଇଁ ସେଟା
ହ୍ୟାଲୋ ହୁଁ ଓଃ ପଣଙ୍କର ଅଥାଇ ଯୋଜନା।
ଆଗ୍
ହ୍ୟାଲୋ। ଗୋଟ ମୁଁ ଗୋଟେ ଜାଗାରେ ବସି ଯାଆନ୍ତୁ ଭୟସ ଆସୁନୁ ଭାୟସ ଆସୁନି ଏପଟ ସେପଟ ହଉଛନ୍ତି।
ନାଇଁ ନାଇଁ ବସ ସିଛି
କ ହଜବେଣ୍ଡେ ମାନେ କଥା ଶୁଣୁଛନ୍ତି ତ ତ ଜାଣିବାକୁ ଇଣ୍ଟରେଷ୍ଟ ଅଛି ନା ଆପଣଙ୍କ ମାନେ ସେଇଟା କେମିତି କଣ ହୁଏ କଣ ନାହିଁ
ଆଜ୍ଞା
ହୁଁ ମୁଁ ପୁଣି କହିଲି ତାପରେ କି ମାନେ ଆପଣ ସେ ଯୋଉ ମାନେ ସର୍ଜରୀ ସବୁ ହୁଏ କଣ କହିଲେ ସେଟା ଓପନଟ
ଓପନ ହାର୍ଟ ସର୍ଜରୀ ହୁଏ ମାନେ ପୁରା ମାନେ ହାର୍ଟ ଟା ଟୋଟାଲି ବାହାରକୁ ଦେଖାଯାଏ ମାନେ କେମିତି କଟା ହୁଏ
ଓହୋ
ସେଇଟାରେ ବେଶୀ ଲୋକ ରୁହନ୍ତିନି
ହଁ
ସେଥିରେ ବହୁତ କମ ଲୋକ ରୁହନ୍ତି ମାନେ ଇନଫେକ୍ସନ ହବାର ଟିକେ ବେଶୀ ଆଶଙ୍କା ଅଛି ନା
ଓହୋ ସେଠାରେ
ହଁ
ମାନେ ସବୁ ଭେରାଇଟି ମାନେ ଇଏ ରହୁଛି ସେଠି ଆଉ ନାଇଁ
ଆଜ୍ଞା ସବୁ ପ୍ରକାର
ସବୁ ପ୍ରକାର କାମ ସେ ଯୋଉ ସର୍ଜରୀ ଟାଇମରେ ଆପଣଙ୍କୁ କିଛି ଲାଗେନି ଯେ ନର୍ମାଲି ଆମେ ତ ମାନେ କଣ ମାନେ ଯେତେବେଳେ ଆମେ ଦେଖିନଥାଉ ନା କିଛି ମାନେ ସଡନ ବ୍ଲଟ ଟା ଦେଖିଲେ ଯାହା ବଲେ ଗୋଟେ କିଛି ଗୋଟେ ହୁଏ ତ ଆପଣଙ୍କ ସେଇଟା ହୁଏ ନା ନାହଁ
ଆମେ ଯେତେବେଳେ ଫାଷ୍ଟ ଯାଇଥିଲୁ
ଆଜ୍ଞା
ଆମକୁ ଯେତେବେଳେ ଅପରେସନ ଭିତରକୁ ପଠେଇଥିବେ ଯେତେବେଳେ ମୁ ମାନେ ବ୍ରେନ ଜଣଙ୍କର- ହେଥିଲା ସ୍ଲ ଟା କଢା ହେଇଥିଲା ତ ସେଇ ଏଟାରେ ପୁରା ରକ୍ତ ପୁରା ଜୁଡୁ ବୁଡୁ ହେଇଥିବ
ତାହେଲେ ଆପଣ ଦେଖଥିବେ ଯାହା ହେଲେ ଗୋଟେ ଆପଣଙ୍କୁ ଗୋଟେ ଶକ୍ ଲାଗେ
ଆମେ ଦେଖିଥିଲୁ ତ ଆମେ ପାଞ୍ଚ ମିନିଟ ଦେଖିଲା ପରେ ବାହାରକୁ ପଳେଇ ଆସିଥିଲୁ ଆମେ ଦେଖିପାରିନଥିଲୁ ଫାଷ୍ଟ ଫାଷ୍ଟ
ଓହୋ ମାନେ ସେ ଯାହା ବଇଲେ ସହଥିବ କାହିଁକି ଆେ ନର୍ମାଲ ଜିନିଷ ଗୋଟେ ନ ଦେଖିଲା ମାନେମେତେ ସହକ ହେଇଯାଉଛୁ ସେଇଭଳିଆ
ହଁ ହଁ ହଁ
ତ ତାପରେ
ତାପରେ ଏମିତି ଦେଖୁ ଦେଖୁ ଆମର ତ ତିନି ଚାରି ମାସ ଡିଉଟି ପକେଇଦେଲେ ପ୍ରାକ୍ଟିକାଲ ପାଇଁ ତ ସେ ଦେଖି ଦେଖି ଅଭ୍ୟାସ ରେ ହେଇଗଲା ତାପରେ ଆଉ କିଛି ଲାଗିଲାନି ସେ ମାନେ ଆମକୁ ନର୍ମାଲ ଲାଗିଲା
ଧୀରେ ଧୀରେ ନର୍ମାଲ ଲାଗିଲା ନାଇଁ
ଆଜ୍ଞା
ହଁ ସେଇବୁ ମାନେ ସେ ସବୁ ସିଚୁଏସନ କରେ ସେ ଯାହା ଦେଖିଲେ ମାନେ ଆମେ ନର୍ମାଲି କଣ ଆମେ ସେ ଜିନିଷକୁୁ ଦେଖିନୁ ହଠାତ୍ ଦେଖିଲେ ମାନେ ଯାହା ବିି ହେଲେ ଗୋଟେ ଡର ଲାଗିବ ନା ନାଇଁ
ଆଜ୍ଞା
ଯାହା କିନ୍ତୁ ଆପଣ କଣ କହିଲେ ଯାହା ଏତେ ମାନେ କଣ ସେଇ କୋର୍ସ କରିକି ଆପଣ ବହୁତ ଜିନିଷ ବି ଜାଣିବାକୁ ପାଇଲେ ନା ସେଥିରୁ
ହଁ ନିହାତି ନିହାତି ବହୁ ଜିନିଷ ଶିଖିବାର ଅଛି।
ସେଇ ଯୋଉଟା କି ଆପଣ ଆରାମ ସେ ହଉ କି ଆମେ ନର୍ମାଲି କଣ ଆମେ ଜାଣିନୁ ସେ ବିଷୟରେ ତ ଆପଣ ଜାଣିଲେ କି ସେ ନୋଟିଫିକେଶନ କଣ ମାନେ ସେ ସେଠି କଣ କାମ ହୁଏ ଆମେ ତ ନର୍ମାଲି ଟିଭି ରେ ଦେଖଛୁ ନା ନାଥ ଆମକୁ କିଏ ଡକ୍ଟର ମେଡିକାଲ ଭିତରୁକୁ ତମକୁ ପୁରଉଛନ୍ତି?
ଆଜ୍ଞା ଓଟି ଭିତରକୁ ତ ତାଙ୍କ ପେସେଣ୍ଟ ର- ଟ କୁ ବି ଛାଡିବେନି।
କାହାକୁ ବି ଆଲାଉ ନାହିଁ ତ ଆପଣଙ୍କୁ ଛନ୍ତି ତ ସେଇଟା ମାନେ ବହୁତ ବଡ କଥା ନା। ସେଇ ସେଇ ଜାଗାରେ ରହିବା ତ ବହୁତ ବଡ କଥା।
ଆଜ୍ଞା।
ଯାହା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଯେତେବେଳେ ଫ୍ରି ରହିବେ ଟିକେ କ କରିବ ତ ଜାଣିବାକୁ ପାଇଲି ନା ଆପଣ ମାନେ ଏଇ କଣ କାମ କଣ?
ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ଆଜ୍ଞା।
କଲ୍ କରିବାେ ଆଉ।
ଆଜ୍ଞା।